ହଁ, ନମସ୍କାର।
ନମସ୍କାର, ବନ୍ଧୁ ଶୁଭ ସକାଳ।
ଶୁଭ ସକାଳ, ଆଉ କଣ କରୁଛନ୍ତି?
କିଛି ନାହିଁ ଏମିତି ହିଁ ବସିଥିଲି ଆପଣ ଫୋନ କଲେ, ଆପଣଙ୍କ ଫୋନ ଦେଖିବା ମୁଁ ବହୁତ ଖୁସି ହେଲି। ଆଉ ଆପଣ କଣ କରୁଥିଲେ?
ମୁଁ ଏବେ ରୋଷେଇ ସାରିକି ଆପଣଙ୍କୁ ଫୋନ କରୁଛି।
ଆଜ୍ଞା, କଣ ରୋଷେଇ କଲେ ଆଜି?
ଆଜି ମୁଁ ଭାତ କରିଛି, ଡାଲି କରିଛି ଆଉ ଟମାଟୋକୁ ଭଜା କରିଛି, ଆଉ ଆଳୁ ଚନାକୁ ଭାଯିଛି।
ହଁ ଶୁଣିକି ବହୁତ ଭଲ ଲାଗିଲା ମତେ। ଆପଣ କେମିତି ଆଉ ମତେ କହିବେ ସେ ପ୍ରଣାଳୀତ ମତେ ଶୁଣିକି ବହୁତ ଭଲ ଲାଗିବ। କଣ ଆଉ ମାନେ ଭଜାକୁ କେମିତି ଭଜା କଲେ?
ପ୍ରଥମେ ଆଲୁ ଆଉ ଚଣାକୁ ମାନେ ସିଝିବାକୁ ଛାଡିଦେଲି ତାର ତାପରେ ସିଝି ସାରିଲା ପରେ ଚୋବାକୁ ଛଡାଇ ଯେମାନେ ଆଳୁର ଚୋପାକୁ ଛଡାଇ ଦେଲି ତାପରେ ତେଲ ହଁ ସୋରିଷ, ରସୁଣ, ଲଙ୍କା ତାକୁ ଦେଇ ଆଳୁକୁ ଛୋଟ ଛୋଟ କାଟି ଆ ତା ସହିତ ଚନାକୁ ଦେଇଦେଲି ତାପରେ ହଳଦୀ ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ଲୁଣ ପକେଇଦେଲି ତାପରେ ହେଇଗଲା ତିଆରି।
ଶୁଣିକି ବହୁତ ଭଲ ଲାଗିଲା କି, ମାନେ ଆପଣ ଏମିତି ନିଜେ ହିଁ ପ୍ରସ୍ତୁତ କରୁଛନ୍ତି ଖାଦ୍ୟ। ଆଉ ହଁ ମୁଁ ନିଶ୍ଚୟ ଆପଣ ଯେମିତି ମତେ ପ୍ରଣାଳୀ କହିଲେ ମୁଁ ସେମିତି ବନେଇକି ମୁଁ ନିଶ୍ଚ ନିଶ୍ଚୟ ମାନେ ମୁଁ, ମୁଁ ବି ଗୋଟେ ଥର ବନେଇକି ଖାଇବି ଆଉ କେମିତି ଆପଣଙ୍କ ଦୈନନ୍ଦିନ ଜୀବନ ଏବେ ଏତେ ବ୍ୟସ୍ତ ବହୁଳ ଜୀବନରେ ବି ଆପଣ ମତ ମତେ ସମୟ ଦେଲେ, ମୁଁ ବହୁତ ଖୁସି ଅଛି ଆପଣଙ୍କ ଉପରେ କି ଆପଣ ମତେ ଏତିକି ସମୟ ଦଉଚନ୍ତି।
ଆପଣ କଣ ରୋଷେଇରେ କଣ କରିଛନ୍ତି?
ରୋଷେଇରେ ଯେମିତିକି ମୁଁ ଆପଣଙ୍କୁ କହିବାକୁ ଚାହେଁ, ଆଜି ଆମର ମାନେ ମୁଁ ବନେଇଛି ଆଜି ଭାତ ଭାତ, ଡ଼ାଲି ଫୁଲକୋବି ଆଳୁ ଭଜିଆ, ଆଚାର ଏବଂ ପାମ୍ପଡ଼। ଆଉ କୁହନ୍ତୁ?
ମଧ୍ୟାହ୍ନ ଭୋଜନ ହେଇଗଲାଣି କି?
ନାଇଁ ମଧ୍ୟାହ୍ନ ଭୋଜନ ଏ ପର୍ଯ୍ୟନ୍ତ ନ୍ତ ହେଇନି, କାରଣ ମଧ୍ୟାହ୍ନ ଭୋଜନ ମୁଁ ଦିଟା ପରେ କରେ ଆଉ ଏବେ ତ ମୁଁ ପାଠପଢାରେ ମାନେ ବସିବାକୁ ଯାଉଛି ହୁଁ। ଆଉ ଆପଣ ଯୋଉମାନେ କହିଥିଲେ ଆମ ପର୍ବକୁ ମାନେ ଆପଣ ବହୁତ ଭଲ ପାଆନ୍ତି, ଆପଣଙ୍କର ମାନେ ସେପଟେ ଆଉ କଣ ସବୁଠୁ ପ୍ରସିଦ୍ଧ ପର୍ବ?
ହଁ ଆମ ଏ ଠି ବାବା ମଠ, ଏମତି ବାବା ମାନେ ବାବା ମାନେ ମଠ ଅଛନ୍ତି ବାବାଙ୍କର, ତ ସେଠି ତିନି ଦିନ ଯାଏ ମାନେ ଗୋଟେ ଦିନ କୈଳସ ହୁଏ, ଗୋଟେ ଦିନ ଅଁ ଗୋଟେ ଦିନରେ ଏମିତି କରନ୍ତି ପୂଜା ପାଠ, ତା ଆର ଦିନ ଏମିତି ଧୁନି ପୁଡାନ୍ତି। ତାପରେ ସରିଯାଏ, ବହୁତ ମିନା ବଜା ଜାର ଆସେ, ବହୁତ ଲୋକ ଭିଡା ହୁଅନ୍ତି। ଆଉ ସବୁ ଜିନିଷ ଦେଖିବାକୁ ମିଲେ, ବହୁତ୍ ଭଲ ଲାଗେ। ଆମେ ଆମ ପରିବାର ସହିତ ସାଙ୍ଗସାଥି ସମସ୍ତେ ମିଲିମିଶିକି ଯାଇଥାଉ ଦେଖିବାକୁ।
ବହୁତ୍ ଭଲ ଲାଗିଲା। ଆପଣଙ୍କର କଥା ଶୁଣିକି ଆପଣ ମାନେ ଏମିତି ପୁରା ବହୁତ୍ ଭଲ ଭାବରେ ମାନେ ଆପଣ ମାନେ ମନଉଚନ୍ତି, ସମସ୍ତଙ୍କ ସହିତ ବୁଲିବାକୁ ଯାଉଚନ୍ତି ମୁଁ ବି ସେମିତି ବହୁତ୍ ଆମର ପିଲାଦିନର ଅନୁଭୂତିକୁ ବହୁତ୍ ମାନେ ମନେ ପକାଏ କି କିଛି ଅନୁଭୂତି ସାଙ୍ଗସାଥିମାନଙ୍କ ସହିତ ମିଶିକି ମାନେ ବୁଲିବାଟା ବହୁତ୍ ଭଲ ଲାଗେ ଶୁଣିକି ବି ମତେ ବହୁତ୍ ଭଲ ଲାଗିଲା। ସେମିତି ଆମର ଆ ପଡିଶା ଏପଟେ ଆମର ପ୍ରସିଦ୍ଧ ବହୁତ୍ ମାନେ ଯେମିତିକି ଦୁର୍ଗା ପୂଜା କାଳୀ ପୂଜା, ରଜ ପର୍ବ, ଗଣେଶ ପୂଜା ସବୁ କିଛି ପୂଜା ମନାଇଥାଏ ଏବଂ ଆଗକୁ ବି ଆସୁଚି ରଥଯାତ୍ରା। ଆପଣ କେବେ ଜଗା ଦର୍ଶନ କରିଚନ୍ତି, ଯାଇଚନ୍ତି? ସେଇ ବିଷୟରେ କିଛି କହିବେ ମାନେ ମୁଁ ବହୁତ୍ ଖୁସି ହେବି।
ମୁଁ ଯାଇଥିଲି। ଛୋଟ ଥିଲି ବେଳେ ଯାଇଥିଲି ସେଟା ମନେ ପଡ଼ୁନି। ଏ ଚାରି ବର୍ଷ ତଲେ ଯାଇଥିଲି। ଆମ ଆମେ ମୁଁ କମ୍ପ୍ୟୁଟର ଯେତେବେଳେ କରୁଥିଲି ସେତେବେଲେ ସାଙ୍ଗ ସାଥି ସାର୍‌ଙ୍କ ସହିତ ଯାଇଥିଲୁ ପୁରୀ ଦେଖିବାକୁ। ତ ସେଠାରେ ଆମେ ଅଁ ବାରଟାରେ ପହଞ୍ଚିଲୁ। ତାପରେ ଏମତି ଟିକିଏ ରେଷ୍ଟ ନେଇକି ସକାଳେ ଚାରିଟା ବେଳେ ଉଠିକି କି ଗାଧୁଆ ସାରି ବଡ ଦାନ୍ ଦାଣ୍ଡକୁ ବୁଲିବାକୁ ଯାଇଥିଲୁ ସମସ୍ତେ। ତାପରେ ସବୁ ଦେଖିଲୁ। ତାପରେ ଆମେ ଆସି ହୁଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଓ ର ଦେଖିଲୁ ଖଣ୍ଡଗିରି। ଉଦୟଗିରି ତାପରେ ଚିଲିକା ଯିବା ପାଇଁ ସମୟ ହେଲାନି କୋଣାର୍କ ମନ୍ଦିର ଗଲୁ। ଆଉ ନନ୍ଦନକାନନ ଗଲୁ। ତାପରେ ଚାଲି ଆସିଲୁ।
ଆଜ୍ଞା ଶୁଣିକିରି ବହୁତ୍ ଭଲ୍ ଲାଗିଲା କି ଆପଣ ମାନେ ଏମିତି ବୁଲିବାକୁ ଯାଇଚନ୍ତି। ମୁଁ ବି ବହୁତ୍ ଜାଗାକୁ ଯାଇଚି। ଯେମିତି କିି ପୁରୀ ଜଗନ୍ନାଥ ମନ୍ଦିର ଯାଇଚି। ତାର ଆଖପାଖ ଯେମିତିକି କୋଣାର୍କ ମନ୍ଦିର, ସୂର୍ଯ୍ୟ ମନ୍ଦିର, ଚିଲିକା, ତାରାତାରିଣୀ ମନ୍ଦିର ବହୁ ବୋହୁତ ଗୁଡିଏ ମାନେ ମୁଁ ଏମିତି ମନ୍ଦିର ଦର୍ଶନ କରିଚି। କିନ୍ତୁ ଯେମିତିକି ଆପଣ କହିଲେ ମାନେ ମନ୍ଦିରଠୁ ଆଉ କୋଉଠି ବି ଏମିତି ତିସ୍ କୋଉ ସ୍ଥାନ ନାହିଁ ଆମକୁ ଯେମିତି ସବୁଠୁ ଶାନ୍ତି ମିଳେ। ମତେ ମନ୍ଦିର ବୁଲିବା ପାଇଁ ବହୁତ୍ ପସନ୍ଦ ଲାଗେ। ତାହା ଛଡା ମୁଁ ଅନ୍ୟ ଜାଗାକୁ ବି ଯାଏ। କିନ୍ତୁ ମୁଁ ଗୋଟେ ଅନୁଭୂତି ଆପଣଙ୍କୁ ମାନେ ସେୟାର କରିବା ପାଇଁ ଚାହିଁବି। ଯେମିତିକିି ଆମର ମାନେ ରହୁଚି। ସୂର୍ଯ୍ୟ ମନ୍ଦିର ମାନେ କୋଣାର୍କ ମନ୍ଦିର। ଆପଣ ବି ଯାଇ ଜାଣିଥିବେ ବିଶ୍ୱ ମହାରାଣା ମାନେ ଯେମିତିକି ସେ କୋଣାର୍କ ମନ୍ଦିର ସମୁଦ୍ରରେ ମାନେ ଏଇଠି ଦେଇଥିଲେ ତାଙ୍କ ପୁଅ ତ ସେମିତି। ଟି ମାନେ ମୁଁ ସେଇ ଜାଗା କୁ ଯାଇଥିଲି ବୁଲିବା ପାଇଁ ଦେଖିବା ପାଇଁ ମତେ ଯେମିତି ବହିରେ ଆମେ ପୁସ୍ତକରେ ପାଠ ପଢିଥିଲେ କି ଏମିତି ଏମିତି ମାନେ ଲାଙ୍ଗୁଳା ନରସିଂହ ଦେବ ମାନେ ରାଜା। ଯେମିତି କହିଥିଲେ କି? ଚୋଳ ମାନେ ଲଗେଇବା ପାଇଁ କୋଣାର୍କ ମନ୍ଦିରର। ସେଇ ସ୍ଥାନ ସେଇଠି ଦେଖିବା ମାତ୍ରେ ମୁ ସବୁଠୁ ଆଶ୍ଚର୍ଯ୍ୟ ମତେ ଲାଗିଲା। କୋଣାର୍କ ମନ୍ଦିର ପାଖରେ ଥିବା ସମୁଦ୍ର। ଠିକ ଅଛି ସେ ସମୁଦ୍ର ବହୁତ ଦୂରକୁ ଘୁଞ୍ଚି ଚାଲିଛି।
ହୁଁ।
ଏବଂ କୁହନ୍ତି ଯେ ସେଇ ଜାଗାରେ କିଛି ଶବ୍ଦ ବି ଆସେ। ରାତିରେ କିଛି ଶବ୍ଦ ବି ଶୁଣାଯାଏ ଏବଂ ତାର ସମୟ ଆସିଲେ ସମୁଦ୍ର ପୁଣି ମନ୍ଦିର ପାଖ ଓହୋ। ମାନେ ଯେମିତି କିି ଘୁଞ୍ଚି ଘୁଞ୍ଚି ଆସେ କିନ୍ତୁ ମୁଁ ଯାହା ଦେଖିବାକୁ ପାଇଲି। ସମୁଦ୍ର କୋଣାର୍କ ମନ୍ଦିର ବହୁତ ଦୂରରେ ମାନେ ଅବସ୍ଥିତ ଅଛି। ଏବଂ ଶୁଖି ବି ଗଲାନି ସେ ପାଣି ମାନେ କହିବାକୁ ଗଲେ। ଆଜ୍ଞା। ଆଉ ଆପଣଙ୍କର ମାନେ ସେପଟେ କୋଉ ପର୍ବ ଅଧିକ ଆପଣ ପାଳନ କରନ୍ତି?
ଆମ ଏଠି ରଥଯାତ୍ରା ହୁଏ, ଗଣେଶ ପୂଜା ହୁଏ।
ଆଜ୍ଞା।
ଆ ସରସ୍ତ ସରସ୍ଵତୀ ପୂଜା, ଆଉ ବିଶ୍ଵକର୍ମା ପୂଜା। ଗଣେଶ ପୂଜାରେ ମାନେ ଏତେ ବେଶୀ କିଛି କାର୍ଯ୍ୟ ମାନେ କିଛି ହୁଏନି ନାଚ ଫାଚ। କାହିଁକି ନା ଅ ତାର ଦିନ ନୂଆ ଖାଇଥାଏ ଥାଏ ତ ନୂଆଖାଇ ଆମ ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ। ଥାଏ ତ ଗଣେଶ ପୂଜାରେ ହୁଏନି ସରସ୍ଵତୀ ପୂଜାରେ ଆମ ଏଠାରେ ହଁ ନାମ ଯଜ୍ଞ ହୁଏ ଅଷ୍ଟ ପ୍ରହରୀ। ଆଉ ବିଶ୍ଵକର୍ମା ପୂଜା ରେ ଆମ ଏଠି ନାଚ ହୁଏ, ଅପେରା ହୁଏ ଆଉ କି କୀର୍ତ୍ତନ ଧରା ହୁଏ। ଏମିତି ସବୁ କରନ୍ତି ଗାଁ ରେ ମିଳିମିଶିକି ଆଉ ଅନ୍ୟ ଗାଁ ମାନେ ଆମ ପାଖରେ ହୁଏନି ତ ଆମ ଗାଁକୁ ଅନ୍ୟ ଗାଁ ମାନେ ଦେଖି ଆସନ୍ତି। ବହୁତ ଭିଡ଼ ବହୁତ ମଜା ଲାଗେ। ଆମ ଘର ଦେ ମାନେ ଆମ ଘର ଠୁ ଅଧା, ଅଧ ବାଟରେ ଅଛି ସେଠାରେ ବିଶ୍ଵକର୍ମା ପୂଜା ହୁଏ ଚାରି ପାଞ୍ଚଟା ଘର ଛାଡି଼କି ହୁଏ ଆମ ଘର। ଠାରୁ ତ ଆମ ମାନେ ଆମ ଘରୁ ସମସ୍ତେ ଦୋକାନ ବଜାର ମାନେ ଥାଏ ବାରଣ୍ଡାରେ। ଲାଗିଥାଏ ତ ବହୁତ ମଜା ଲାଗେ।
ଆ ଶୁଣିକିରି ବହୁତ ମତେ ଭଲ ଲାଗିଲା କି ଆପଣ ମାନେ ଏମିତି ପୁରା ମଜ ମଉସ୍ ତ କରୁଛନ୍ତି। ପର୍ବପର୍ବାଣି ଙ୍କୁ ଆପଣ ମାନେ ବହୁତ ସଫଳ ପୂର୍ବକ ମାନେ ଆପଣ ତାକୁ ମାନେ ପାଳୁ ବି ଚ ପାଳୁଚନ୍ଦୀ ବି। ଶୁଣିକି ବହୁତ ଭଲ ଲାଗିଲା। ଆପଣଙ୍କ କଥା। ଆଉ ଆପଣ ଦୈନନ୍ଦିନ ଜୀବନରେ ମାନେ କେମିତି ଆଜି କେମିତି ଆପଣଙ୍କ ଦିନକୁ କ ଏବେ ଯେମିତି କିି ଆପଣ କହିଲେ ଆପଣ ରୋଷେଇ କରିଦେଇଛନ୍ତି ଆପଣଙ୍କର ମଧ୍ୟାହ୍ନ ଭୋଜନ ସରିଗଲାଣି?
ନା ନା ଏବେ ହେଇନି। ହ ଏକ ଏକ ବାଜିଲେ ହେବ କାହିଁକି ନା ମୋ ବାପା ଆସିନାହାନ୍ତି, ଆଉ ଆସିଲେ ସମସ୍ତେ ମିଶିକି ଖାଇବୁ। ତାପରେ ଟିକେ ରେଷ୍ଟ ନେଇକି ପାଞ୍ଚଟା ବେଲେ ଛୁଆମାନେ ଆସିବେ ପିଲା ଶିଶୁ ପିଲାମାନେ ଟିଉସନ୍ ପାଇଁ। ତାପରେ ମାମା ତିଆରି କରିବେ ରାତିର ଖାଦ୍ୟ। ଆଉ ମୁଁ ଟିଭି, ମୋବାଇଲ ଦେଖିକି ମୋର ସମୟ ବିତାଇବି।
ଆଜ୍ଞା। ଶୁଣିକିରି ବହୁତ ଭଲ ଲାଗିଲା କି ଆପଣ ମାନେ ଏମିତି ପୁରା ଦିନ ଜାକ ଆପଣଙ୍କର ପୁରା ଦିନ ପୁରା ବ୍ୟସ୍ତରେ କଟୁଛି ଏବଂ ତା ମଧ୍ୟରେ ବି ଆପ ଆପଣ ସମୟ କାଢି଼ ମତେ ସମୟ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ଏବଂ ଆପଣଙ୍କ ସହିତ କଥାବାର୍ତ୍ତା ହେଇ ବିି ମତେ ବହୁତ ଭଲ ଲାଗୁଛି। କି କେହି ଜଣେ ମାନେ ଏଇ ସମୟରେ କଣ ଆଜିକାଲିର ଯାହାବି
ହ୍ୟାଲୋ। ତମ ଭଏସ୍ ଶୁଭୁନି। ହ୍ୟାଲୋ। ହ୍ୟାଲୋ।